ନମସ୍କାରେ।
ଆଜ୍ଞା ନମସ୍କାର ଜୟ ଜଗନ୍ନାଥ।
ହ ଜୟ ଶ୍ରୀ ଜଗନ୍ନାଥ।
ଆଉ କଣ କରୁଛନ୍ତି?
କିଛି ନାହିଁ ଛାତ ଉପରେ ବସିକି ତାରା ଗନ୍ତୁନି ଆଉ ଗଣି ପାରୁନି।
ବର୍ଷା ହୋଉନିକି।
ଏ ବର୍ଷା ହଉଥିଲା ଟିକେ ଛାଡି ଯାଇଛି ସେଇଥିପାଇଁ ଛାତ ଉପରେ ଆସି ବସ ମଶା ମତେ ଦି ତିନି ଦିନ ହେଲା କାମୁନଥିଲା ନା ମୁଁ କହିନି କାଳେ ମଶା ଫଶା କାମୁଡିବେ ସେ ର କିଛି ଖାଇନ ଦି ତିନି ଦିନ ହେଲା କାଳେ ବ୍ଲଡ ଫ୍ଲଡ଼ ଦେନେ ତାଙ୍କ ପରିବାର ପୁଣି କେମ ଚାଲିବ କହୁନ?
। ନିଜ ପରିବାର ବସିବା ସହିତ ମସାମାନଙ୍କ ପରିବାର ହିଁ ବସିଦବ।
ହଁ ସେଇଆପରା। ମୋ ଜୀବନର ପଛେ ନର୍କେ ପଡ଼ିଥାଉ ଜଗତ ଉଧାର ହଉ।
ହଁ ହଁ ହଁ ଗୋପବନ୍ଧୁ ଦାସ। ତାଙ୍କର।
ଥାଉ ଏତେ ଆଗକୁ ଯାଉନାହିଁ।
ଜଣେଇ ତ ଆଉ କିଏ କହିଛନ୍ତି ତାଙ୍କ ନାଁ ଟା ନେବିନି।
ହଁ ସତ କଥା ସେଇଟା ବି କହିବା କଥା ଯାହାଉ କିଛି ଜିନିଷ ଜାଣିଲି ତ।
। ଆଜ୍ଞା ଆଉ ଆପଣ ଆଜି କଣ ମଧ୍ୟାହ୍ନ ଭୋଜନ କରିଥିଲେ?
ନା ଆମେ ଏତେ ସୁଦ୍ଧ ଓଡିଆ ନହଁ ତ ଓଡିଆ ଡିପାର୍ଟମେଣ୍ଟ ନେଇଥିଲା ବୋଧେ।
ସୁଧ ଓଡିଆରେ କଥା ହେବାକୁ ପଡୁଛି ହିଁ ଟିକେ ଯେହେତୁ ଏତେ ବଢ଼ିଆ ମୁଁ କୁହେନି ମ।
ଓହୋ। ନାଇ ନାଇ କିଛି ନାଇଁ ଗାଧୁଆଳି ଯା ଖାଇଥିଲି ଏ ଯୋଉ ଘାସ କୁଟ ଟା ଖାଇଦେଲି ଏଇନା ପେଜଟା ଓଲ୍ହା ହେଲେ ଖିଆ ହବ ଆଉ।
ହାଲୋ। ନାଇଁ ନାଇଁ କିଛି ନାଇଁ ରୋଷେଇ ବୋଉ କଣ କରୁଛନ୍ତି ମୁଁ ଜାଣିନି ଦେଖିଆ ଖିଆ ହବ ଏବେ ନାଇଁ ନଅଟା ବାଜୁ।
ଆପଣଙ୍କ ଘରେ କିଏ କିଏ ରୁହନ୍ତି?
ହ ଆମ ଘରେ ଆଁ ଜେଜେମା, ବାପା ବୋଉ ସାନ ଭୋଉଣୀ ମୁଁ ଆଉ। ଆପଣଙ୍କର?
ଆପଣଙ୍କ ଭୋଉ କୋଉ କ୍ଲାସ ପଡୁଚି?
ଏଟା ପଞ୍ଚମ ହେଲା ତାର।
ଆଚ୍ଛା ମୁଁ, ଆମ ଘରେ ମୋ ବାବା, ମମି, ମୁଁ ଆଉ ମୋ ଭାଇ।
ଓହୋ। ଆପଣଙ୍କର ଯାଜପୁର ବୋଧେ?
ନାଇଁ ତ।
ମତେ ଲାଗିଲା ତ।
କାଇଁ ଯାଜପୁରିଆ ଡହରାଙ୍କ ଭଳିଆ ଟିକେ ଲାଗିଲିନା କଣ ମୁଁ?
ଏ ନା ନା ଯାଜିପୁରିଆ ସେ ପବିତ୍ର କ୍ଷେତ୍ର। ପବିତ୍ର ମାଟି ସେ ଯାଜପୁରୁ।
ପବିତ୍ର ମାଟି ତ ଯାଜପୁର ହଁ ବିରଜାଙ୍କ ମନ୍ଦିର ଅଛି ଭଲ କିନ୍ତୁ ଯାଜପୁରିଆ ଯେତକ ସ ସବୁ ଡହରା।
ହ ହେ ହଁ ସ୍ ସେଇଆ ପରା ଏହେ ପବନ ହେଲା କଣ ଏଡ୍ ଜୋରେ।
ମୁଁ ପବନା କଥା କହିଦେଲି ତ ସେଥିପାଇଁ।
ଓହୋ ପବନ ହେଲା ଏଡେ ଜୋରେ ମୁ କହିଲି କଣ ଶୀତ ଲାଗିଲା ମୁଁ ଥରୁଛି ଛାତ ଓପରେ ବସିକି ଇଇ।
ହ ରାପରେ ଆପଣଙ୍କ ଘର କୋଉଠି ତ?
ଆମ ଘରେ କେନ୍ଦୁଝର।
କେନ୍ଦୁଝର ଆମ ଘର ଭୁବନେଶ୍ୱର।
ଓହୋ। ଏଇ ଯୋଉ ଶୀତ ବର୍ଷା ଟିକେ ଛାଡି ଯାଇଥିଲା ମୁଁ ଆସିକି ଛାତ ଓପରେ ବସଚି ଶୀତ ହୋଉଚି ମୁଁ ଖାଲି ଥରୁଚି। ଇ ମଝିରେ ଯୋଉ ଖରା ହେଲା ଭାବୁଥିନି ହିମାଳୟ ପଳେଇମି ଯାଇଁକି ଚାହା ବିକିକି ବିକ୍ରି କରିମି ବୋଲି। ଏ ହେ ହ ହ
ବଢିଆ ଲାଭ ହେଇଥାନ୍ତା ନା ନାଇଁ କୋହୁନ।
ଆଜ୍ଞା।
ମରୁଭୂମିରେ ନେଇକି ଚାହା ବିକିବ ଲୋକ ବାଡେଇବେନି।
କଁ ଖାଇଥିଲେ କୋହୁନାହାନ୍ତି ମଧ୍ୟାହ୍ନ ଭୋଜନରେ?
ମଧ୍ୟାହ୍ନ ଭୋଜନରେ ମଧ୍ୟାହ୍ନ ଅବଶ୍ୟ ମୋର ମନେ ପଡୁନି ଏ ବିସ୍କିଟି ଫିସ୍କିଟି ଖାଇଥିଲି ନା କଣ। ବିସ୍କିଟି ହଁ କାକରା ପିଠା ଗୋଟେ ବିସ୍କିଟି ଖାଇଥିଲି।
ଆପଣ ତୁରତୁୁରୀ ଖାଇଥିବେ ବୋଧେ?
ମଧ୍ୟାହ୍ନ ଭୋଜନରେ ଆପଣ ଖାଇଥିଲେ କାକେରା ପିଠା ଆଉ ବିସ୍କୁଟ୍।
ଉ ହୁ ହୁ ହୁ। ହଁ ମଧ୍ୟାହ୍ନ ଭୋଜନ ଖାଇ
ମଧ୍ୟାହ୍ନ ଭୋଜନରେ ଏ ଏସବୁ କିଏ ଖାଏ ଭାତ ଡାଲି ଏମିତି କିଛି ଗୋଟେ ଖାଇଥିବେ। ହଁ
ନା ନାଇଁ ଏଇ ଭଳିଆ ଉଁ ମୁଁ ତ ଖାଇ ଆଉ କେହି ଖାଆନ୍ତି ନା ନାହିଁ ଅବଶ୍ୟ ମୁଁ ଜାଣିନି।
ଆଉ ତାପରେ ଏ ସନ୍ଧ୍ୟା ବେଳେ ଖାଇଥିଲି କଣ କହିଲ ଭାତ। ଆଉ କଣ ଭଜା ହେଇଥିଲା ଆଉ ବଡି। ଆଉ ଟିକେ ଫଟା ଫଟା କଣ ହେଇଥିଲା ଆଉ।
ଓହୋ।
ମୁଁ ଟିକେ ଅଦ୍ଭୁତ ଯୋଉଟା
ବଡି ଏବେ ସମସ୍ତେ ମୁଁ ଯେତେ ଜଣଙ୍କ ସହ କଥା ହଉଛି ସମସ୍ ଙ୍କର ବଡି ସମସ୍ତେ ବଡ଼ି ଖାଇଲେ। ସମସ୍ତ ଏବେ ଜଷ୍ଟ ଗ୍ରୀଷ୍ମ ଋତୁଟା ଯାଇଛି ତ ସମସ୍ତଙ୍କ ଘରେ ବଡ଼ି ହଉଛି ଆଉ।
ହଁ ସେୟା ପରା। ମୁଁ ତ ବସିକି ଏ ମୁଁ ତ ରୋଷେଇ ବାଷା ସବୁ ଶିଖିଛି ଅବଶ୍ୟ ଚିକେନ ଫିକେନ କରି ପାରେନି। କଣନା ସବୁ ରୋଷେଇ କରିଦେ
ଆ
ହ୍ୟାଲୋ।
ଆଜ୍ଞା।
କୁହନ୍ତୁ। କିିଆପିଆ ସଇଲାଣି ଆପଣଙ୍କର?
ଖିଆପିଆ ମୁଁ ଖାଇଥିଲି ଇଭିନିଂରେ ଆଜି ଆଉ ବରା ଆଳୁଚପ ବାବା ଆଣିଥିଲେ ଆଉ ରାତିରେ ଯା ଖିଆ ହବ ଆଉ।
ଏ ଭଗବାନ ଜଳଖିଆ କଥା କୁହନି ଜଳଖିଆ ମୁଁ ତ ଖାଇଲା ମାନେ ମୋର ଗ୍ୟାସ୍ ହବ। ମୋର ପଖାଳ ଭାତ ଭଲ ତ ମୁଁ ଭଲ।
ହଁ।
ଶୀତ ଦିନରେ ବି ସକାଳୁ ଉଠିକି ଉଁ ଶୀତ ଦିନରେ ସକାଳୁ ଉଠିକି ଗାଧେଇ ପଞ୍ଚୁକ ମାସଟା ସାରା ମୁଁ ଗାଧେଇଛି। ଶୀତରେ ଥରିଥିଲେ ସେ ପୁଣ୍ୟ ଅର୍ଜନ କରିଥିଲେ ନା। ମୋର ସକାଳୁ ନ ଗାଧେଇଲେ ମତେ ଭଲ ଲାଗିବନି ସକାଳୁ ଉଠିବେ ମାନେ ଅଗାଧୁଆ ମୁଁ କିଛି ଖାଇବିନି ଗାଧେଇ ଠାକୁରଙ୍କୁ ପୂଜା ସାରିକି ତାପରେ ଯାଇ ଖାଇବି।
ମୁଁ ଟିକେ ଠାକୁରଙ୍କୁ ବହୁତ ମାନେନା ସେଇଥିପାଇଁ।
ହ୍ୟାଲୋ।
ଆଜ୍ଞା। ହଁ।
କୁଆଡେ ଗଲେ ମୁଁ ଏଇନେ ହଜି ହୁଜା ଗଲେ ନା କଣ ଏ ଯଉ ବର୍ଷା ହଉଛି।
ନାଇଁ ନାଇଁ ହଜିନି ଅଛି ନା।
ବିଶ୍ଵାସ କର ଦିନ ଥିଲା
ହଁ।
ଏବେତ ରାତି ହେଇଗଲାଣି ଆଉ
ଇ
ମୁଁ ଭାବିଲି କି ଛି ପଷ୍ଟାର୍ଟପ ହବ ବୋଧେ।
ନା ନା ପୁରୁଣା କଥା କହିଲ ଶୋଇପଡିବ ପୁଣି। ହ ନା ନା ବିଶେଷ କରି ଉଣେଇଶ ଅନେଶତ ମସିହା ଏବେ ରାତି ହେଇଗଲାଣି। ଆରେ ଉଣେଇଶ ଅନେଶ୍ୱତ ମସିହା ବେଳେ ଯୋଉ ବାତ୍ୟା ହେଇନଥିଲା? ହ୍ୟାଲୋ। ହ୍ୟାଲୋ, ଉଣେଇଶ ଅନେଶତ ମସିହାରେ ଯୋଉ ବାତ୍ୟା ହେଇନଥିଲା।
ଆଜ୍ଞା ହ୍ୟାଲୋ।
ଆ ମତେ ଯେତେବେଳେ କଣ, ହଁ ଶୁଭୁଚି।
ହପ
ମୁଁ କହିଲି ଏଇ ଯୋଉ ଉଣେଇ ଅନେଶତ ମସିହା ରେ ଯୋଉ ବାତ୍ୟା ହେଇନଥିଲା। ସେ ବାତ୍ୟାରେ ମତେ ବିଶ୍ୱାସ କରି ଏଡେ ଜୋରେ ପବନ ହେଲା ଉଡେଇ ନେଇକି ଟଗର ଗଛରେ ଯାଇ ଘର ଲୋକ ଓଲ୍ଲେଇକ ଧରିିକି ଆସିଲେ।
ଆଉ ତାପରେ
ଟଗର ଗଛ ଏଇ ଥିରେ
ଆଉ ଓହ୍ଲେଇ ବେନି ପବନ ହଉ
ବା ତମେ ତ ପୁରା ତମେ ତ ଗଛ ଆଉ ମାନେ ଟଗର ଗଛ ଚଢି ଯାଉଥିଲ।
ଭଗବାନ ସେଇଟା ମଣ୍ଡା ଗଛ ଭାବିକି ଚଢି ଯାଇଥାଆନ୍ତି ଦେଖିଲା ଟଗର ଗଛ।
ହୁଁ। ଯୋଉ ନଡିଆ ଗଛରେ ହେଲେ ଚଢି ଯାଇଥାଅନ୍ତ ଘର ଲୋକ ଆଣିଥାନ୍ତେ। ଆଉ ବାସ
ନା ନା ପବନ ହେଲେ ମୁଁ ଯଷ୍ଟ ମୁଁ ଯଷ୍ଟ ନା ନା ମୁଁ ଜଷ୍ଟ ବାହାରକୁ ଯାଇଥିଲି। ଏଇ ମୋ ଚପଲ ଗୁଡା ଉଡେଇ ନେଇ ଯାଉଥିଲା ନା ମୁଁ ଆଣିବା ପାଇଁ ଯାଇଥିଲି ସେ ମତେ ଉଡେଇନେଇ ଟଗର ଗଛ ଲଗେଇଦେଲା।
ଏଇ ଯୋଉ ରଜ ଗଲାନି କି, ଦୁବ ଘାସରେ ବା ଦୋଳି ଖେଳୁଥିଲି। ହାଲୋ।
ଆଜ୍ଞା।
ଏଇ ଯୋଉ ରଜ ଗଲାନି କି?
ହୁଁ
ଦୁବ ଘାସରେ ମୁଁ ଦୋଳି ଖେଳୁଥିଲି।
ଏ ସତରେ ନାଇଁ ସ୍ୱପ୍ନରେ ଖେଳୁଥିଲି ସତରେ ଦୋଳିି କେ କେମିତି ଖସି ପଡିଯିବିନି।
ଏ ସତରେ ମତେ ଲାଗୁଚି ତମେ ହିଁ
ଆରେ ନାଇଁ ନାଇଁ ଭଗବାନ ଯାଜପୁର କୋଉଠି ମୁଁ କୋଉଠି ସେ ଆମ ପଡୋଶୀ ଡିସ ଟି
ହ ଆଜ୍ଞା।
ଆଜ୍ଞା। ଆଜି ସେ ଜାମୁ କୋଳି ଗୋଟେ ସାଙ୍ଗ କୁ କହିଲି ମୁଁ କହିଲି ଆ ଗଛରେ ଚଢ ବୋଲି ଜାମୁ କୋଳି ଆ ଣିବି ସେ ଚଢିଲା ଗଛରେ ମୁଁ ଜାମୁ କ କଥା ଧରିକି ପଳେଇଆନି। ତାକୁ ବାଟରେ ପହଞ୍ଚିବୁ ତୁ ଜାମୁ କୋଳି ଅଧା ଦେଇଦେ ତୁ କଣ ଟା ଖାଇବୁ ଖାଇ ଭଲ ଲାଗିବନି ମିଠା ନା ହ
ଜାମୁକୋଳି ତ ମୋତେ ମିଠା ହିଁ ଲାଗେନି, କଷା ଲାଗେ।
ନା ନା ଅବସ ମୁଁ ଥରେ କିଏ ଗୋଟେ ଆଣିଥିଲା ଖାଇଥିଲି ସେତିକି ନିଜେ ଆଣିଚି କୋଳି ଫ୍ରିଜ ରେ ରଖିଦେଇ ଏ ବର୍ଷ ଖାଇନି। ମୋର ଟିକେ ଆସାଇମେଣ୍ଟ ଗୁଡା ଲେଖିବାର ଅଛି ମୋ ଭାଣୀଜି ଦେବି ଲେଖିଦବ ମୋର ହେରା କି ଲେଖି ଯ ବସିକି।
ହଉ ଆପଣଙ୍କ ସହ କଥା ହେଇକି ମୋତେ ଭଲ ଲାଗିଲା ବହୁତ ମୋର ବହୁତ କାମ ଅ ପୁଣି ରଖୁଛି।
ଆଜ୍ଞା ଆଜ୍ଞା ନିହାତି।
ଆପଣ ସାହାଯ୍ୟ ମାଗିପାରେ।
ଆଜ୍ଞା ରହିଲି ଧନ୍ୟବାଦ।
ଓ୍
ଆଜ୍ଞା।